ହଁ ଟିକେ ସମୟ ଲାଗୁଛି ନା
ନେଟୱାର୍କ ପ୍ରୋବଲେମ ରହୁଛି ନା କଣ ଏଟ ଆପ ର ବି ପ୍ରୋବଲେମ ରହୁଛି। ସେଥିପାଇଁ ଟିକେ ସମୟ ଲାଗୁଛି ଆଉ।
ହଁ ଜଡିତ ହବା ପାଇଁ ଆପଣଙ୍କ ସାଙ୍ଗେ ଟିକେ ସମୟ ଲାଗୁଛି। ସେ ସବୁ ଛାଡନ୍ତୁ। ଅଭେୟ କରିବାକୁ ପଡେ ଆଉ
ଆଉ।
ଆଉ ଆପଣ ବିଲ ବାଡିକୁୁ ଯାଆନ୍ତି କାମ କରିବା ପାଇଁ।
ବିଲ ବାଡିକୁ ତ ମୁ ବହେ ମାନେ ଯାଏ କାରଣ କଣ କହିଲ? ପଲ ନା ବହୁତ ଜଙ୍ଗଲ ଭିତରେ ନା ପୁରା
ହଁ
ହଁ ବର୍ଷା ଦିନ ତ ମାନେ ବିଲରେ ବହୁତ ମଜା ଲାଗେ ପୁରା ମାନେ ଯେତେବେଳେ ବିଲକୁ ଭାତ ଧରି ଯିବ ବିଲରେ ମାନେ ଲୁଣ ଲଙ୍କା ଲଗେଇକି ବି ମାନେ କଂସେ କଂସେ ଭାତ ଖାଇଦବ ଆରାମସେ ବହୁତ ମଜା ଲାଗିବ।
ମୁଁ ବି ମାନେ ତାପରେ ତମେ ଦେଖିବ ମାନେ ଗୋଟେ ଜିନିଷ ହେଲା ଘରେ ତମେ ଯଦି ଖାଦ୍ୟ ଖାଇ ପାରୁନ ତ ବିଲକୁ ଯାଇଥିବ ଖଟା ମିକସ ମାନେ ଖଟା ହଉ କି କି ଲୁଣ ଲଙ୍କା ହଉ ପଖାଳ ଭାତ ମାନେ କଂସା କଣ ଟିପଣୀ ବି ଉଡିଯିବ। ହୁଁ
ମାନେ କେମିତି କେଜାଣେ ବିଲରେ ଭାତ ଖାଇବା ପାଇଁ ବହୁତ ବଢିଆ ଲାଗେ।
ବିଲ ହୁଡାରେ ଗୋଟେ ବସିକି ମାନେ ଖାଇବା ପାଇଁ ଅଳ୍ପ ହଉ କି ମୁ ମାନେ ଗୋଟେ ସେ ଖୁସି ଗୋଟେ ଅଲଗା‌।
ହଁ।
ହୁଁ ହଁ
ଏବେ ବି ସେଇ ଦିନଟା ପାଖା ପାାଖି ଆସିଲାଣି ନା
ହଁ
ପୁଣି ସେଇ ମାନେ ଜିନିଷଟାକୁ ଅନୁଭବ କରିବାର ସମୟ ଆସିବ ଆଉ।
ହୁଁ କିନ୍ତୁ ପୂର୍ବ ଜୀବନ ଆଉ ଏବେ ଆଉ ନାହିଁ। ମାନେ ଆମେ କଣ ଆମେ ମାନେ ବି ବଡ ବଡ ହେଇଗଲାଣି। ତ ମାନେ ପଛ ଖୋସିବା ପାଇଁ ନାହିଁ। ଖୋଜିଲେ ବି ଏସ ସବୁ ମିଳୁନି କିନ୍ତୁ ସବୁ ଠିକ୍ ରହିଛି ମାନେ ଆମେ ଆଗେଇ ଗଲେଣି ।
ହଁ ମାନେ କଣ କହିଲେ ଏବେ ଯା ଜମାନା ହେଲାଣି ସବୁ ମାନେ ପଇସା ଦରକାର ହଉଛି ନା ଏମେ ସବୁ ପ୍ରେସର୍ ସବୁ ମୁଣ୍ଡରେ ରହୁଛି । ସେଥିପାଇଁ ଆଉ ସେ ଖୁସି ଆଉ ନାହିଁ ଆଉ ।
ମୁଣ୍ଡ ଉପରେ ହସେ ହଜାର ହଜାର ମାନେ ଚିନ୍ତାଧାରା ଆଜି ଏଟା କରିବି ସେଇଟା କରିବି ମାନେ ସବୁ କିିଛି ଆଗ ଯୋ ମାନେ ଆଗ ଟାଇମ ର ସେ ଖୁସି ଆଉ ନାହିଁ ।
ହୁଁ ।
ହୁଁ ଆଉ ଆପଣଙ୍କୁ କଣ କଣ ଆସେ ବିଲ କାମ କରିବା ପାଇଁ ।
ବି ହଁ ଧାନ କାଟି ଜାଣି ଛି ଧାନ କୁ ମାନେ ଛେଦିବ ଯଉ ମାନେ ଯାହାବି ଧାନ ବିଷୟରେ ଜାଣିଛି କିନ୍ତୁ ଏ ହଳ ଫଳ ମାନେ ଏଇରା ମୁଁ କରିପାରେନି ।
ହୁଁ ତଳିରୁଇ ଜାଣିଚନ୍ତି ।
ତଳି ମୁଁ ରୁଏ ମାନେ ମତେ ସେମିତି ଶହେରୁ ଷାଠିଏ ପ୍ରତିଶତ ଭଳିଆ ମତେ ଆସେ ଆଉ ତଳି ରୁଇବା ପାଇଁ ଆଉ ।
ହୁଁ ହୁଁ ।
ଟିକେ ଲାଇନ ଟା ଟିକେ ମାନେ ମୋର ସିଧା ହୁଏନି ସେଥିପାଇଁ ଟିକେ ମୁଁ ସେଇଟା ଅଧିକା କରେନି ।
ତଳି ରୁଅନ୍ତୁ ମାନେ ତଳି ରୋଇବେ ତଳି ରୋଇଲା ପରେ ତାପରେ ଗଛ ହବ ତାପରେ ସାର ଦିଆହବ ସାର ଦିଆହଲା ପରେ ତାପରେ ଗଛ ବଢିବ ଧାନ ହବ ତାପରେ ଧାନ କୁ କଟାଯିବ ପୁଣି ଧାନ କାଟି ସାରିଲା ପରେ ପୁଣି ନଡା କ୍ କଟା ଯିବ ନଡା କଟା ସାରିଲା ପରେ ମାନେ ନାଇ ନାଇ ଫାଷ୍ଟେ ଯଉ କ ଧାନ କଟା ହେଲା ଧାନ କାଟି ସାରିଲା ପରେ ମାନେ ଧାନ ବିଡା ଘରକୁ ଆସିବ ତାପ୍ ତପରେ ସେ ଯ ଯେ ନଡ଼ା ଆସିବା କଥା ପୁଣି ନଡ଼ା ବନ୍ଧା ଯିବ ଏମିତି ହୁଏ ଧାନ ଘରକୁ ଆସିଲା ପରେ ମାନେ ଆମର ବି ଏ ଯୋଉ ମାନେ ବଙ୍ଗଳା କରିବା ପାଇଁ । ବେଙ୍ଗେଳା କରି ସାରିଲା ପରେ ଫୁଣି ମାନେ ଧାନକୁ ତାହାକୁ କରାଯିବ ମାନେ ସେ ବି ଗୋଟେ ଗୋଟେ ଖୁଷ୍ଟି ଅଲଗା ପ୍ରକାର । ବିଲ ଚାଷ ମାନେ ଚାଷ ଚାଷୀ ଭାଇ ମାନେ ଚା କୃଷକ ଜଣକର ଖୁସି ସେ କୃଷକ ଲାଇଫ୍ ଗୋଟେ ଅଲଗା ଖୁସି ।
ହଁ ସେତେବେଳେ ଶୀତ ଦିନଆ ପୁଣି ଆସେ ନା ପଳେଇଆସ ସେ ଶୀତ ଦିନିଆରେ ତ ଏମିତି ହୁଏ ନା । ହୁଁ ଉଁ ଚାଷ କଲେ ମାନେ ବୋହୁତ ମାନେ ଖର୍ଚ୍ଚ ସେଇଭଳିଆ ପ୍ରଫିଟ୍ ହୋଉନି ହେଲେ ଅଧିକା ଖର୍ଚ୍ଚ ହୋଉଚି।
ହୁଁ।
କିନ୍ତୁ ଚାଷ କରିବାକୁ ପଡିବ ନା ଚାଷ ନ କଲେ ଖାଇବ କେମିତି ପୁଣି ଏଠୁ ସେଠୁ ଚାଉଳ ଆସୁଚିନା ଏଇ ଚାଷରୁ।
ହୁଁ ଗୋଟେ କୃଷକଟେ ଖଟୁଛି ବୋଲିତ ଥ-ଯୋଉ ଦୁନିଆ ଚାଲିଛି।
ହୁଁ ଚାଷ ଗୋଟେ ଜିନିଷ ଏଇଟା ମାନେ ଯଦି ମାନେ ଚାଷ ଉପରେ ଆମ ଯେତେ ସବୁ କୃଷି ସବୁ ମାନେ ଆମ କୃଷି ଉପରେ କହିଲା ଭଳିଆ ଆମ ଦେଶ ସବୁ ନିର୍ଭର ପୁରା।
ଉଁ।
ଆଉ?
ଆଉ ଆପଣ
ଆପଣ ଅ-ସ୍ଵାସ୍ଥ୍ୟ ବୀମା କାର୍ଡ କରିଚନ୍ତି।
ଉଁ ହଁ ହେଇଯାଇଚି ସେଇଟା ମୋର ହେଇଯାଇଚି ଆଉ ଆପଣଙ୍କର ଯୋଉ ମାନେ ଆମର ରୁହେ ଯୋଉ କଣ ତ ଯୋଉ ମାଇନର ସ୍କୁଲ ମାନେ ଛୋଟ ବିଦ୍ୟାଳୟ ଯୋଉଟା ଆମର ଥିଲା ଆମର ପ୍ରଥମ ଦ୍ଵିତୀୟ ସେଇଟାର ମାନେ ଯାନବାହାନ ଜୀବନ କେମିତି ଆପଣଙ୍କ ଚାଲଥିଲା ସେଇ ବିଷୟରେ କୁହନ୍ତୁ ଟି
ସେଇ ବିଷୟରେ ତ କହିବାକୁ ଗଲେ ଯେତେଳେ ମୁଁ ମାନେ ସେଇ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲି ସେ ବିଦ୍ୟାଳୟରେ ପଢିଲା ବେଳେ ମୁଁ ଯେତେବେଳେ ପଞ୍ଚମ ପଢିଲି ସେତେବେଳେ ଯାଇକି ମୋ ମୋ ପାଇଁ ଗୋଟେ ନୂଆ ସାଇକେଲ କିଣା ହେଲା ନା ସେତେଳେ ମୁଁ ବୋହୁତ ଖୁସି ଥିଲେ ସେଇ ହଁ। ଯୋଉ ନୂଆ ସାଇକେଲ ଆଇଥିଲା ମୁଁ ଭଲସେ ଚଲେଇ ଶିଖିନଥି ଥିଲି କିନ୍ତୁ
ଆଚ୍ଛା ଆପଣ ସ୍କୁଲରେ ଗୁରୁଜୀ ଗୁରୁମାଙ୍କ ଠୁ କେବେ ମାଡ ଖାଇଛନ୍ତି?
ହୁଁ ବହେ ମୁଁ ବହେ ମାଡ ଖାଇଛି।
ମାନେ କୁହାଯାଏ କି ଯେମିତି କି ମାନେ ଗୁରୁଜୀ ଗୁରୁ ମାଙ୍କର ଯଦି ଛାଟ ନ ବାଜିଲା ପାଠ ହବନି।
ଠିକ କଥା।
ଆପଣ କେତ କେ ହୁଁ ତ ଆପଣ କେତେ ଛାଟ ଖାଇଛନ୍ତି ଗୁରୁମାଙ୍କୁ କୁଠୀବା ଗୁରୁଜି
କହିବାକୁ ଗଲେ ତ ମୁଁ ଅଧିକା ଗୁରୁ ଗୁରୁମାଙ୍କଠୁ ଅଧିକା ମାଡ଼ ଖାଇଛି। ଆଉ ଗୁରୁଜୀ ଗୋଟେ ତ ଏତେ ମାଡ଼ ଖାଇନି କିନ୍ତୁ କମ ଖାଇଛି କିନ୍ତୁ ଗୁରୁମାଙ୍କଠୁ ଅଧିକା ବହୁତ ମାଡ ଖାଇଛି।
ହୁଁ ହୁଁ।
ଆଉ ସ୍କୁଲ କେବେ ଲୁଚିକି ଆସିଛନ୍ତି ଘରକୁ? କୁ ପଳେଇ
ହୁଁ ସ୍କୁଲରୁ ମୁଁ ମାନେ-ଏ-ଏ-ଏ ଯେତେବେଳେ ପଢୁଥିବି ମୋତେ ଭଲ ଲାଗିବନି ଯେତେଳେ ଖାଇବା ଛୁଟି ହବ ଖାଇବା ଛୁଟି ପରେ ମୁଁ-ଉ-ଉ-ଉ ମାନେ ସେତେବେଳେ ଡାଲ ନଥିଲା ନା ମାନେ ଏମତି ଇଏ ନଥିଲା ପାଚେରି ନଥିଲା, ସ୍କୁଲରେ ଏମିତି ଉମ୍-ମ୍-ମ୍ ଫାଙ୍କା ଥିଲା ଆମେ ପଳଉ ଛୋଟ ଛୋଟ ପାଚେରୀ ଥିଲା। ମୁଁ ସମସ୍ତେ ମୁଁ ଫାଷ୍ଟ ଖାଇବି, ଫାଷ୍ଟ ଖାଇ ସାରିଲା ପରେ ବ୍ୟାଗ ଟାକୁ-ଉ-ଉ-ଉ-ଉ ଗଳେଇଦେବି ଝରକା ପଟେ ଗଳେଇ ଦେଇକି ଦବଡିବି ଘରକୁ।ଆପଣଙ୍କ ମାନେ କେମିତି କଣ କରନ୍ତି ଆପଣଙ୍କ ଛୋଟବେଳେ ମାନେ କେମିତି କଣ କେତଥର ଚିନ୍ତା ଥାଏ ସ୍କୁଲରୁ ଏମିତି କରି।
ଥର ବହୁତ ବହୁତ ବହୁତ ଥର ମାନେ ସ୍କୁଲରେ ମାନେ ସେମତି ଯିବି ମାନେ ରାସ୍ତାରେ ଯାଇକିନା-ଆ-ଆ-ଆ-ଆ-ଆ ଧରିକି ବର୍ଷା ହେଇଛି ଆଜି ତ ମ ମାନେ ଡ୍ରେସ ଓ ହ କାଦୁ ଫାଦୁ ପକେଇଦେବି।ହେଠୁ କହିବି କି ଗଳି ପଡିଲି ରାସ୍ତାରେ ଯାଉଥିଲି ଝୁଣ୍ଟିକି ଗଳି ପଡିଲି ଘରକୁ ଆଠୁ ପଳେଇ ଆସି ପଡିଲି ଆଉ ଏମିତି ମା ଯୋଉ ଯାଉଥିଲି ଗଳି ପଡେ ଆଉ ଏମତି ଡ୍ରେସ ସେମିତି ଓଦା ହେଇଗଲା ଆଉ କଣ ମୁଁ ସ୍କୁଲ ଯିବି ଆଉ ଆଜି ରହୁଛି ଘରେ ସଫା କଲାଠୁ କାଲି ଯିବି। ଏମିତି ବି କରିକି ଆମେ ସ୍କୁଲ ବି ବହୁତ ଥର ନୁଚିକି ପଳେଇଆସୁ। ଛୁ ତା ସ୍କୁଲ ହ। ଆଉ ସ୍କୁଲ ଯିବା ଟାଇମରେ-ଏ-ଏ ଆମ୍ବ ପାରି ଖାଆନ୍ତି କଇଁଆ ପାରି ଖାଆନ୍ତି।
ହଁ ଆପଣଙ୍କ ମାନେ-ଏ-ଏ-ଏ ସ୍କୁଲ କୁ ଆମ୍ବ କଇଁଆ ଏମିତି ମାନେ କିଛି ଫଳୂଳ ଜିନିଷ ନେଇନ।
ହଁ ବହୁତ ଥର ନେଇଛି କଥା କଣ ନା ଆମର ଯୋଉ ଖାଇଛୁଟି ହୁଏ ଦିପରେ ତ ସେଇ ଟାଇମରେ ଆମେ କଣ କରୁନା ତ ସେଠି ତ ଖାଇବୁ ଖାଇବୁ ପୁଣି ଘରକୁ ବି ପଳେଇ ଆସିବୁ।ଘରୁ ଏଠୁ କିଛି ନା କିଛି ଗୋଟେ ଖାଇକି ଖାଇବୁ ତାପରେ ଦେଖିବୁ କଣ କଣ ଅଛି ଘରେ? ଭଲ ଜିନିଷ କଣ ଥିବା ବୋଲି ଧରିକି ଏରାକୁ ସବୁ ଯିବୁ ସ୍କୁଲକୁ ନହେଲେ ବାଟରେ ଯଦି କୋଉଠି କଇଁଆ ଗଛ ଆମ୍ବ ଗଛ ଏ ଏମିତି କିଛି ଗ ଛ ପାଇଲୁ ଅ ସେଠାରୁ କିଛି ଧରିକି ବି ସ୍କୁଲକୁୁ ପଳାଉ ସ୍କୁଲକୁ ଯାଇକି ସେଠି ବି ପିଲାମାନେ ମାଗନ୍ତି କି ଭାଇ ମତେ ଦେ ଯୋଉ ଆରେ ମତେ ଦେ ମତେ ଦେ ମୁଁ ଖାଇବି ମୁଁ ଖାଇବି ଏମତି ହୁଅନ୍ତି ପିଲା କୋଳି ବି ନୋଉ।
ହୁଁ ସେତେବେଳେ ଗୋଟେ ମାନେ ମଜା ଗୋଟେ ଅଲଗା ପକାର ନାଇଁ କି।
ହୁଁଁ ବୋହୁତ ଥର ବି ସେ ସବୁ ଜିନିଷ ନେଇକି ସ୍କୁଲରେ ଖାଇବୁ ବୋଲି ଗୁରୁମା ଗୁରୁଜୀ ବୋହୁତ ବାଡାନ୍ତି ବି କିନ୍ତୁ ସେସବୁ ଜିନିଷ କିଏ ଡରଚି ଯାହାହଲେ ବି ଲୁଚୁ ଲୁଚେଇକି ଚୋରେଇକି ଲୁଚେଇକି ନେବାର ଅଛି ମାନେ ନେବୁ।
ହଁ।
ହୁଁ ଆଉ ଆପଣ କେବେ ପ୍ରାର୍ଥନା ଟାଇମରେ ଲୁଚିଚନ୍ତି?
ହଁ ପ୍ରାର୍ଥନା ଟାଇମରେ ଯେତୋଳେ ମାନେ ମୁଁ ଲୁଚିନି ମାନେ ହଁ ସେମିତି ଲୁଚିଚି ଥରେ ଦିଥରେ ଲୁଚିଚି କିନ୍ତୁ ଅଧିକା ଟାଇମରେ ମାନେ କି ଲାଟ୍ରିନ୍ ଘର ସଫାକରିବା ହବ ଆମେ ଏମତି ଚାରି ପାଞ୍ଚ ଜଣ ହେଇକି ଏମତି ମିଛଟା ଖାଲି ଯାଇକି ଏମତି ରେନ୍ଥି ହେଉଥିବୁ ୟାଡେ ଏମିତି ପ୍ରାର୍ଥନା ସରିଯିବ ଆମେ ହେଠୁ ପଳାଇବୁ ଆଉ। ସେମିତି ଆମେ କିଛି କରିଚୁ ହେଲେ ଏମିତି ଲୁଚାଲୁଚି ଥରେ ମାତ୍ରେ କରିଥିଲି। ଆଉ ଅଧିକା କରନି।
ହୁଁ ହୁଁ।
ଆପଣ ଏମିତି କେବେ ଲୁଚାଲୁଚି କରିନାହାନ୍ତି
ହୁଁ ବହୁତ ଥର ଲୁଚିଛି ଏମିତି ମିଛ ବାହାନା କରିଦେବ କି ସାର୍ ମୋ ଗୋଡ ବିନ୍ଧୁଚି, ସାର୍ ମୋ ପେଟ କାଟୁଚି, ସାର୍ ମୋ ମୁଣ୍ଡ ବିନ୍ଧୁଚି, ସାର୍ ମୋ ହାତ ବିନ୍ଧୁଚି ଏମିତି କହିକି ମୁଁ ଯାଏ। କିମ୍ବା ନହଲେ ଯଦି ଦେଖିବୁ। ମାନେ ପିଲା ଅଳିଆ ଗୋଟଉଚନ୍ତି। ଆଉ ଏବେ ଆମର ଆଉ ଟିକେ ପ ଯିବୁ ଏବେ ବ କିଛି କାମ କରବେ, ସେମିତି ବାହାନାରେ ବି ଆମେ ମାନେ ପାଚର ସାଇରେ ଲୁଚିକି ରହିଯାଉ। ସେଠୁ ମାନେ ଅଳିଆଟା ସରିବ ପ୍ରାର୍ଥନା ଟାଇମ ଯେମିତି ହବ ତ ସେଇ ଟାଇମରେ ଏଇଠୁ ଆମେ ପଛେ ବାହାରିବି ଆଉ ପ୍ରାର୍ଥନା ସରି ସାରିଲା ପରେ ବାହାରିବୁ।
ମୁଁ ବି ସେମିତି କରେ। କିନ୍ତୁ ସେମିତି ଦି ତିନି ଥର କରିଦିଏ। ଆଉ ଏମିତି ନହେଲେ ମୁଁ ଟାଇମ ମାନେ ପ୍ରାର୍ଥନା ହବ ନଅଟା ତିରିଶ ଆଡେ ଏମିତି ଏମିତି ହୁଏ। କିନ୍ତୁ ମୁଁ ଦଶଟା ବେସିକି ଯିବି କିନ୍ତୁ ଯେତେବେଳେ ପ୍ରାର୍ଥନା ସରିଯାଇଥିବ ସେତେବେଳେ ମୁଁ ଯିବି ଆଉ।
ହୁଁ ତ ପ୍ରାର୍ଥନା ହେଲା ଟାଇମ ରେ ବି ଏଠୁ ପ୍ରାୟ ଲୁଚିକକୁ ପଳେଇଲା ପ୍ରାର୍ଥନା ହେଲାଣି ନା ଗଲେ ଗୁରୁଜି ଗୁରୁମା ଗାଳି କରିବେ ପାଟି କରିବେ ବାଡେଇବେ ଆଣ୍ଠେଇବେ କାନ ଧରାଇବେ ବସ ଉଠ କରିବେ। ଏମିତି ସବୁ ଭାବିକି ପୁଣି ସେଇ ଟାଇମ ରେ ବି ଆମେ ଘର ପଳେଇ ଆସୁ ସେଠୁ ଘରେ ଆସିଲା କଣ ପାଇଁକ ପଳେଇ ଆସିଲୁ। ନା ଛୁଟି ଗଲା କି ନା ନାଇଁ ଛୁଟି ନୁହେଁ ଯେ ପ୍ରାର୍ଥନା ହଉଚି ଆଉ କଣ ଯିବୁ ସାର୍ ମାନେ ବାଡେଇବେ ଏଇଆ ଆଡୁ କହିକିନା ଘରେ ଚୁପ୍ ମାରିକି ରହିଯାଉ।
ହଁ ମତେ ଯେତେବେଳେ ମାନେ ସ୍କୁଲ ଯିବା ପାଇଁ ଫାଷ୍ଟ ଭଲ ଲାଗେନି। ଯେତେବେଳେ ମୁଁ ଫାଷ୍ଟ ଅଙ୍ଗନବାଡିରେ ଥିଲି ନା, ସେତେବେଳେ ମୁଁ ଏଠୁ ମାନେ କାନ୍ଦୁଥିଲି ଏଠୁ ଯଉ ମାନେ ପ୍ରଥମ ଶ୍ରେଣୀକୁ ନ ଆସି ନ ଆସିବା ପାଇଁତବେଳେ କାନ୍ଦୁିଥିଲି ମୁଁ।
ହୁଁ ହୁଁ।
ଏଥିଲେ କାହିଁକି ନା ମାଡ ଫାଡ କିଛି ନାହିଁ ଅଙ୍ଗନବାଡିରେ ଗୋଟେ ମଜା ଲାଗୁଥିଲା ନା। ସେଥିପାଇଁ ମତେ ପ୍ରଥମ ଟା ଭଲ ଲାଗେ ନାହିଁ। ମୁଁ ପ୍ରଥମ ପ୍ରଥମ ଯେତେବେଳେ ପଢିଲି, ସେତେବେଳେ ମୁଁ ବହେ କାନ୍ଦିଚି। ମାନେ ମତେ ବାନ୍ଧି ଦିଅନ୍ତି ମାନେ ଇଏରେ।
ହୁଁ ହୁଁ। ହଁ ସେ ସବୁ ଜିନିଷ ଆଉ ଖୋଜିଲେ କଣ ଫେରିବ? ସେ ସବୁ ଜିନିଷ କେବଳ ମାନେ ମନେ ପକେଇ ହବ ଯୋଉଟା କି ମନେ ପକେଇଲେ କେବଳ ଖୁସି ଲାଗିବ, ଆଉ ତାପରେ କଷ୍ଟ ବି ବହୁତ ଲାଗିବ। କାଶ୍ ଏଇ ମାନେ ଏଇ ଜାଗାକୁୁ ଫେରି ଯାଇ ହୁଅନ୍ତା କି, ହେଇପାରୁ ଥାନ୍ତା କି ଏଇ ସବୁ ସବୁ ଜିନିଷ ମୋ ସାଥିରେ ଆଉଥରେ ଆରମ୍ଭ ର ହୁଅନ୍ତା କି ।ଏଇ ସବୁ ଜିନିଷ ମନ ଉପରେ ବାହାରି ମାନେ ମନକୁ ବହୁତ ଛୁଇଁବ ।କିନ୍ତୁ ସେ ସବୁ ଜିନିଷ କେବେ ଆଉ ଫେରି ପାଇବନି କି ଫେର ବିି ହବନି।
ହଉ ଇଆ ପ ରେ ମାନେ ଆପଣ କଲ କରିବେ ଆପଣ କଲ୍ କରିବେ।
ମୁଁ ଦେଖୁଚି କଣ। ଆପଣ କରନ୍ତୁ ସେପଟୁ।